ଜୟ ଜଗନ୍ନାଥ ଭଉଣୀ।
ଜୟ ଜଗନ୍ନାଥ ଜାଣିପାରିଲେ ଆମେ କଥା ହେଇଥିଲୁ ସନ୍ଧ୍ୟାରେ।
ଆଜ୍ଞା ଆଜ୍ଞା ଏମେ ତ କଥା ହେଇଥିଲେ ଆଉ।
କଣ କରୁଛନ୍ତି ଖାଇସାରିଲେଣି?
ନାଇଁ ନାଇଁ ଖାଇନି ଏଇ ଏବେ ବସିଛି ଆଉ। ଭାଇ ଆସିଲେ ଏବେ ବସିଛୁ ଆଉ ବସିକି କଥା ହଉଥିଲୁ।
ଆଚ୍ଛା ଆଚ୍ଛା।
ଆପଣ କଣ କରୁଚନ୍ତି?
ମୁଁ ଖାଇକି ଟିକେ ଚାଲୁଛି ମୁଁ ସବୁଦିନ ଖାଇକି ଟିକେ ଚାଲେ ଅଧଘଣ୍ଟେ ପାଖାପାଖି ତାପରେ ଶୋଉଛି। ନାଇଁ ମାନେ ନିଜକୁ ବି ଟିକେ ଦେଖିବାକୁ ପଡିବ।
ମୁଁ ତ ସେଇଆ କିଏ ଅଛନ୍ତି?
ନାଇଁ ସମୟ ମିଳେନି ଯେତେବେଳେ ଶାଶୁଙ୍କ ଘରେ ରହୁଥିଲି ସବୁ କର୍ମମୟ ଜୀବନରେ ସମୟ ମିଳୁନଥିଲା ଚାକିରିକୁ ଯାଉଥିଲି ଏବେ ଟିକେ କି ମୁଁ ସେଇଠୁ ସେମାନେ ନାହାନ୍ତି ତ ମୁଁ ଏପଟେ ମୋର ଭାଇଙ୍କ ଘରେ ଅଛି। ତ ମତେ ଟିକେ ସମୟ ମିଳି ଯାଉଛି ରୋଷେଇ ଆସୁଛି ରୋଷେଇ କରିଦଉଛି ଖାଇଦଉଛି ଅଫିସ ପଳଉଛି ଅଫିସ ରୁ ଆସିକି ପୁଣି ଖାଇ ନଉଛି। ତ ଟିକେ ସମୟ ମିଳୁଛି ନିଜ ସ୍ୱାସ୍ଥ୍ୟ ପ୍ରତି ବି ଟିକେ ଯତ୍ନବାନ ହବା ଜରୁରୀ। ଭାଇ ବି ମଧ୍ୟ ମତେ କହିଲେ କି ତୁ ତୁ ସବୁବେଳେ ହଁ ସବୁବେଳେ ସମସ୍ତଙ୍କ କଥା କଥା ବୁଝିଲେ କେମିତି ହବ ନିଜ ଆଗ ସୁସ୍ଥ ରୁହ ତାପରେ ସମସ୍ତଙ୍କ କଥା ବୁଝିବେ ମୁଁ ତ ନିଜକୁ ବିଲକୁଲ ବି ଭଲ ପାଉନଥିଲି କିନ୍ତୁ ଏବେ ଟିକେ ଟିକେ
ନାଇଁ ମୋର ବି ସେ ପରିସ୍ଥିତି ସେମିତି ଥିଲା ବାକି ଏବେ ମୁଁ ଏବେ ନିଜ ସ୍ୱାସ୍ଥ୍ୟକୁ ନେଇକି ଟିକେ ଏବେ ଅବଗତ ହେଲିଣି ନାହେନେ ଆଗରୁ ମୋର ମାନେ ରହୁଥିଲା ମୁଁ ସକାଳୁ ଉଠୁଥିଲି। ଆ ସକାଳୁ ଉଠିଲି ଏବଂ ମୋର ନିତ୍ୟ କର୍ମ ସାରିଲି ମୁଁ ମୋର କାର୍ଯ୍ୟରେ ପଳେଇଲି ସକାଳ ଖାଦ୍ୟକୁ ସକାଳ ଜଳଖିଆକୁ ମୁଁ ଖାଉନଥିଲି। ଯେତେବେଳେ ଇଚ୍ଛା ଭୋକ ଲାଗୁଥିଲା ବ୍ୟସ୍ତତା ଭି କେତେବେଳେ ଏମିତି ଗୋଟେ ଗୋଟେ ଦିନ ପଳେଇ ଥାଏ ପୁରା ମୁଁ ଖାଇ ହିଁ ନଥାଏ କେବଳ ପାଣି ଫାଣି ମାନେ ମୋର ଏମିତି ଖରାପ ଅଭ୍ୟାସ ଥିଲା ଯେ ମୁଁ କେବଳ ମାନେ କୋଲ୍ଡ ଡ୍ରିଙ୍କସ ବରା ପିଇକି ମୁଁ ମୋର ରହିଯାଉଥିଲି।
ସେଇଟା ବହୁତ ଖରାପ ଜିନିଷ ଯୋଉ
ସେଟା ସବୁ ଦେହ ମୋର ଏମିତି ଭଉଣୀ ଆପଣଙ୍କୁ କହୁଥିଲି ମୋର ଗ୍ୟାସ ର ସମସ୍ୟା ଏମିତି ତି ବଢିଯାଇଥିଲା ମାନେ ମୋର ବଞ୍ଚିବା ମରିବା ମ ମୁଁ ଭଗବାନଙ୍କୁ ଡାକୁଥିଲି ପ୍ରଭୁ ଏତେ କଷ୍ଟ ଦିଅନି ମାରିଦବ ଯଦି ମାରିଦିବ କିନ୍ତୁ ଏମିତି କଷ୍ଟ ଦିଅନି କାରଣ ମୋ ଯୋଉ ମାନେ ଗ୍ୟାସ ର ସମସ୍ୟା ଟା ଏତେ ବଡ ଥିଲା ଯେ ମୋ ପାଇଁ କିନ୍ତୁ ଭଗବାନଙ୍କ ଦେହରୁ ସେଥିପାଇଁ ମୋ ଦେହ ଏତେ ଜୋର ଖରାପ ହେଲା ଗୋଟେ କହିବା ପାଇଁ ଗଲେ ମା ସର କୋଡିଏ ଦିନ ମୋ ଦେହ ପୁରା ଏମିତି ଖରାପ ହେଇକି ରହିଲା ତ ତାପରେ ମୁଁ ଭାବିଲି ସବୁ ଯୋଉ ମୁଁ କାର୍ଯ୍ୟ କରୁଛି କି କଣ କରୁଛି କଣ ପାଇଁ କରୁଛି?
ତମେ ଖାଦ୍ୟ ପାନୀୟରେ ମାନେ ଖୁବ ଖରାପ ଅଭ୍ୟାସ କରିକି ଦେହ ଖରାପ କରିଚ। ହଁ ବଞ୍ଚିଥିଲେ ସିନା ତମେ ଆଉ କାହାର କଣ କରିପାରିବ ତମେ ଯଦି ନିଜେ ଅସୁସ୍ଥ ହେଇଯିବ କଣ କର
ଦେଖିବା ପାଇଁ ଏତେ ସମୟ ଏ ଏତେ ଡେରି ହେଇଗଲା ଯୋଉ ଘରେ କି ମୋ ଦେହର ମାନେ ମୋ ସ୍ୱାସ୍ଥ୍ୟର ଅ ମାନେ ମାନେ ଅବସ୍ଥା ବହୁତ୍ ଖରାପ ହେଇଗଲା।
ମୁଁ ମଧ୍ୟ ମୋ ମାନେ ଯୋଉ ବୈବାହିକ ଜୀବନ ପରେ ମାନେ ମୋ ଶାଶୁ ଘରର କାର୍ଯ୍ୟକ୍ରମରେ ଏତେ ମତେ ବ୍ୟସ୍ତ କରାଇଲେ ଏତେ ବ୍ୟସ କରେଇଲେ ମୁଁ ନିଜକୁ ସମୟ ଦେଇ ପାରିଲିନି ମାନେ ବହୁତ କିଛି ମାନେ ନିଜକୁ ସମୟ ଦେଇପାରିଲିନି କାମ ସାର ପୁଣି କାର୍ଯ୍ୟ ମାନେ ଯୋଉ ମୋର କର୍ମକ୍ଷେତ୍ରକୁ ଯାଓ ସେଠୁ ଆସ ପୁଣି କାମ ସାର ତମେ ତ ଜାଣିଥିବ ନୂଆ ନୂଆ ବାହାହେଇଥିବ ସୁନା ବୋହୂ ହବା ଚକର ରେ ତମକୁ ସବୁ କିଛି କରିବାକୁ ପଡିବ ଆଉ ତୋ ବାପା ମା ନୁହ ନ୍ତି ସବୁ ବାପା ମା ତ ବାପା ମା ନୁହନ୍ତି ନା ସେ ତାଙ୍କର ସବୁ କରୁଥିବ। ଠିକ ଯଦି ଉଣେଇଶ ର ମାନେ କୋଡିଏ ରୁ ଉଣେଇଶ ହେଇଯିବୁ ସେ ତାଙ୍କର ଆସିଯିବେ ତାଙ୍କ ଓରିଜିନାଲ ରୋଲ କୁ ତ ମୁଁ ନିଜ ବହୁତ୍ ସା ସମସ୍ୟା ବାହାରିଲା ମୋର କେତେ କଣ ହେଇଯାଇଛି। ମାନେ ମତେ ଭଗବାନଙ୍କୁ ସବୁବେଳେ ରାତି ପାଇଲେ ସମସ୍ତେ ଡାକନ୍ତି କି ଆଜିର ଦିନ ଭଲ ହଉ ମୁଁ ସବୁବେଳେ ଆଜିର ଦିନ ମତେ ମରଣ ମିଳିଯାଉ। ମତେ ଏତେ କଷ୍ଟ ହଉଥିଲା ଏବେ ମୁଁ କି କିଛି ଦିନ ହବ ମୋ ଭାଇ ଘରକୁ ଆସିଛି ମାନେ ସେମିତି ବ୍ୟସ୍ତତା ମନ ବହୁତ ସ୍ଥିର ରୁହେନି ସେମିତି କିଛି ପରିସ୍ଥିତି ପାଇଁ ମୁଁ ଘର ଭାଇ ଘରେ ଅଛି ଏବେ କିଛି ଦିନ ହ ମୁଁ ମାନେ କାରିଆ ମାନେ ଯାଉଛି ମୋର କର୍ମ କ୍ଷେତ୍ରକୁ ଯିବା ଆସିବା ସବୁ କଷ୍ଟ ହଉଛି। କିନ୍ତୁ ମତେ ଗୋଟେ ଆତ୍ମାରୁ ଶାନ୍ତି ଲାଗୁଛି ଯେ ମୁଁ କିଛି ଜିନିଷ ଟା ନିଜ ପାଇଁ କରିପାରୁ ମୁଁ ମୁଁ ବୋଲି କିଏ ମୁଁ ଜାଣିନଥିଲି। ମାନେ ମୁଁ ସେଇଠା କହୁଛି
ଥିଲା ମୁଁ ଗୋଟେ ମୁଁ ତ ଗୋ ଗୋଟେ ଇ ଜି ବେସରକାରୀ ସସ୍ଥ୍ୟ ଇଏରେ ଥିଲି ତା ସହିତ ଆଉ ଯୋ ଗୋଟେ ସଂସ୍ଥା ଥିଲା ଆମର ଅ ମାନେ ଯୋଉ ମାନଙ୍କର ଆମର ବେ ଷ୍ଟୋକ୍। ହେଇଯାଉଛି ପାରାଲିସିସ୍ ପ ଏ ମାନେ ଯୋଉମାନାନଙ୍କର ହାତ ଗୋଡ କାମ କରୁନି ଯୋଉ ଟାକ୍ଷ୍ୟ ଷ୍ଟୋମି ବୋଲି ଆମ ଯୋଉ ଗୋଟେ କେସ୍ ଅଛି ଯୋଉଟା ଟ୍ବେଣ୍ଟି ଗ ସେଥିପାଇଁ ଆମର ଗୋଟେ ସେ ମାନେ ଗୋଟେ ଖୋଲା ହେଇଥି ତ ସଂସ୍ଥାରେ ସେଠି ମୁଁ ହଉଛି ଟୋଟାଲି ସବୁର ଦାୟିତଵ ନଉଥିଲି ତ ଏମିତି ହଉଥିଲା ମୁଁ ମୁଁ ମୁଁ ମୋର କାଜ୍ ବେସରକାରୀ କାର୍ଯରୁୁ ଆସିକି ମାନେ ସ୍ଵାସ୍ଥ୍ୟ ଆସିକି ସେଠି ମୋର ବାକି ସମୟ ଯେତିକି ବି ରୁହେ ଛଅ ଘଣ୍ଟା ପରେ ମୁଁ ଏଠି ହିଁ ଦେଇ ଦଉଥିଲି ଖାଇବା ପିଇବା ସବୁ କିଛି ଭୁଲି ଯାଉଥିଲି ମାନେ ଯେ ଦେହ ଖରାପ ହେଲା। ଗୋଟେ ଥର ତ ଦେହ ଏମିତି ଖରାପ ହେଲା ମୁଁ ପୁରା ନିହାତି ମୁଁ ଭାବେ କି ମାନେ କଥାରେ ନାହିଁ ମା ମାନବ ସେବା ହିଁ ମାଧବ ସେ। ମୁଁ ଭା ମୁଁ ଅନ୍ୟ ମାନଙ୍କର କରୁଛି ମାନେ ମୋର କିଛି ମାନେ ଅସୁବିଧା ହବନି କିନ୍ତୁ ନିଜ ଶରୀରକୁ ନଦେଖୀ ଦେଖିଲେ ଅସୁବିଧା ଟା ଏମିତି ହବ ମୁଁ ଭାବିନଥିଲି ପୁରା ଗୋଟେ
ନାଇଁ ମାନବ ସେବା ହିଁ ମାଧବ ସେବା ଯେ ମାଧବ ସମ ସମସ୍ତ ସଂଘ ପାଇଁ ବି ଆମକୁ ବନେଇ ନାହାନ୍ତି ଆମେ କିନ୍ତୁ ଭୁ ଭୁଲୁ ପନ୍ଥାକୁ ବାଛି ନେଇଥିଲୁ ଆମେ ଯେ ଭାବିଲୁ ଏଇ ମାନବର ଆମେ କରିଲେ ସେଇଟା ମାଧବ ସହିତ ସମାନ ହେଇଜୀବ। ନାଇଁ ମାଧବ ନୁହଁ। ତମେ ରୋଗ ସହିତ ଲଢିବ ଆଉ ସେତେବେଳେ କଣ କହିଲ ତମେ ରୋଗିଣା ତମେ ଅମୁକା ଢେମି କା ତମକୁ କହିକି ସମ୍ବୋଧନ କରି ମୁଁ ମଧ୍ୟ ନିଜେ ଭୁକ୍ତଭୋଗୀ ତମେ ଯେତେବେଳେ କହୁଛ ମୁଁ ସେତେବେଳେ ଜାଣି ପାରୁଛି ତମର ପରିସ୍ଥିତି କଣ ମାନେ ମୁଁ ବି ବୁଝିପାରୁ ଚି ମୋର ବି ସେଇ ସେଇ ଜାଗାରୁ ହିଁ ମୁଁ ଆସିଛି। ତମର କିଛିଟା ଜିନିଷ ମୋର କିଛିଟା ଜିନିଷ ସମାନ ହଉଛି। ତ ମୁଁ ବୁଝିପାରୁଛି ତମର କଷ୍ଟ।
ମାନେ ମୁଁ ସେ ଜାଗାରେ ମାନେ ନିଜକୁ କାମରେ ଏତେ ବ୍ୟସ୍ତ ରଖୁଥିଲି ଯେ, ମୁଁ ଭାବୁଥିଲି କାମ ହିଁ କଲେ ସବୁ ଠିକ୍ ଅଛି। କିନ୍ତୁ ଦେହ ଏମିତି ଖରାପ ହେଲା ଯେ, ଚାରି ଦିନି ମୁଁ ମୁଁ ବିଛଣା ଉଠି ପାଇଲିନି। ପୁରା ଶୋଇକି ରହିଲି ସାଲାଇନ୍ ଲାଗିଲା, ଇଏ ଲାଗିଲା। ପୁରା ଚାର ରିଦିନ ମୁଁ ଘରେ ବି କେହି ଜାଣିନଥିଲେ, କାରଣ ମୁଁ ସେତେବେଳେ ରହୁ ଥିଲି। ମାନେ ସେଇଠି ହିଁ ରହୁଥିଲି। ସେଇଠି ହିଁ ରହିକି ସେଇ ହିଁ କାମ କରୁଥିଲି। ତା'ପରେ ସେ ସବୁ ଜିନିଷ ପରେ ମୁଁ ଆଉ-ଉ ନିଜ ପାଇଁ ମୁଁ, କହିଲି ନାଇଁ ଆଉ ଏମିତି ହେଇପାରିବନି। ନିଜକୁ ହିଁ ସମୟ ଦବାକୁ ପଡିବ। ସେଥିପାଇଁ ମୁଁ କଣ କଲି ନା, ସେ କାର୍ଯ୍ୟକୁ ଛାଡିଲି। କାର୍ଯ୍ୟକୁ ଛାଡିକି ମୁଁ ଆସି, ଘରେ ରହିଲି। ଘରେ ରହିବାର, ଘରେ ରହିଲା ପରେ ଭାଉଜ ଯେହେତୁ, ଭାଇ ଭାଉଜଙ୍କ ପାଖରେ ରହିଲି। ଭା ଭାଉଜ ଯିଏ ବହୁତ ଭଲ। ସିଏ ହଉଛନ୍ତି ତାଙ୍କର ଶ ସଖାଳୁ ଖାଇବା ଠୁ ନେଇକି, ମାନେ ସନ୍ଧ୍ୟାର ପୁରା ସମୟର ସମୟ ସହିତ ସେ ଖାଇବାକୁ ମାନେ ଦେବେ। ଯଦି ନ ଖାଇବୁ ଯଦି, ମୁଁ ବି କାର୍ଯ୍ୟ ବ୍ୟସ୍ତ ରହିଯାଇଥିବି, ସେ ଫୋନ କରିକି ମ ମନେ ପକେଇବେକି ଜଲଦି ଆସ ଖାଇବ। ତା ପରଠାରୁ ମୋ ଦେହ-ଅ ମାନେ ଟିକେ ରହିଲା। ତା'ପରେ
ସମସ୍ତେ ତ ସମାନ ନୁହଁନ୍ତି ଭଉଣୀ। କିନ୍ତୁ, ଆପଣଙ୍କୁ ଗୋଟେ ଉପଦେଶ ଦେବି, ଭାଇ ଭାଉଜ ଯଦି ଏକୁଟିଆ ରହୁଛନ୍ତି! ଆପଣ ବନ୍ଧୁ ହିସାବରେ ଯାଆନ୍ତୁ। ବନ୍ଧୁ ହିସାବରେ ଯାଆନ୍ତୁ।
ନାଇଁ, ସେଟା ମୁଁ ହଉଛି କହିଲି ଯେ, କିନ୍ତୁ ସେ ଘରେ ଯେହେତୁ ମୁଁ ଉମ୍ ମାଡ ସାନ-ଅ ମାନେ କଣ କହିଲ! ତାଙ୍କର ପୁଅଟେ ବି ଅଛି। ତା'ପରେ ଭାଇ ଭ ମୋ ଭାଇ ଭାଉଜ ଯିଏ ସିଏ ଟିକେ ଅଲଗା ଟାଇପ୍ ର। ମୋ ଭାଇ ଯିଏ, ମାନେ ଆଜିକା ଇଏ ରେ ମାନେ ମୋର ସବ୍ ମାନେ ସମସ୍ତଙ୍କ ପାଇଁ
ସେମ୍ ମୋ ଭାଇ ମଧ୍ୟ ସେମ୍। ମୁଁ କହୁଛି କି ମୋ ଭାଇ ମଧ୍ୟ ସମାନ ଅଛି। ମୋ ଭାଉଜ ବି ଯିଏ ଆସିବ, ସିଏ ବି ଭଗବାନଙ୍କ ଦ୍ଵାରା ବି ଭଲ ହେଇଥିବ। କିନ୍ତୁ ମୁଁ ଫାଷ୍ଟ ମୋ ନିଜକୁ ଦେଖିବି।
ଆଜ୍ଞା, ମୁଁ ବି ସେଇ କଥା ଭାବିଥିଲି। ଆପଣ ଯୋଉ କଥା କହିଲେ
ମତେ ଆସେ, ମୋ ଭିତରୁ ଭାବନା ଆସେ କାହିଁକି ନା! ମୁଁ ଦେଖନ୍ତୁ ମୁଁ ଯୋଉ ପରିସ୍ଥିତିରେ ଗତି କରୁଛି। ଆଉ କୋଉ ଝିଅ ମୋ ପାଇଁ ସେଇ ପରିସ୍ଥିତି ଗତି ନ କରୁ।
ନାଇଁ ନାଇଁ, ଆପଣ ଯୋଉ କଥାଟା କହିଲେ ମୁଁ ସେ ସବୁ ଭାବିକି ମୁଁ ବି ବୁଝିଥିଲି। ମୁଁ ମୋ ପାଇଁ ବୁଝିଥିଲି। କିନ୍ତୁ ଯେହେତୁ ଫୁଣି ତାପରେ ଆଜ୍ଞା, ଆଜ୍ଞା, ନା ନିହାତି ନିହାତି ଆପଣ ଯଉ କଥାଟା କହିଲେ, ସମ୍ପୂର୍ଣ ସତ କଥା କହିଲେ। କାରଣ ଆମ୍ ପାଇଁ ଯୁଗ ସମାଜରେ, ସମାଜରେ ଯାହା ଚାଲିଛି, ସେ ସବୁକୁ ନେଇକି ଆପଣ କହିଲେ ନିହାତି। ଏ କଥା ଆପଣ ନୁହଁ। ମୋ ମନକୁ ବି ଆସିଥିଲା। ବହୁତ ଲୋକ ବି କହି ଚନ୍ତି, କିନ୍ତୁ ତା'ପରେ ମୁଁ ସେଇ ଯୋଉ ପଦକ୍ଷେପଟା ନବା ସମୟରେ ନବା ସମୟରେ ଘରେ ଗାଳି ଖାଇଲି। ତା'ପରେ ଭାଇଙ୍କ ପାଖରୁ ବି ଗା
ନାଇଁ, ଭଉଣୀ ସମସ୍ତେ ସମାନ ପ୍ରକୃତି ନୁହନ୍ତି। ମୁଁ ମୋର ଯୋଉ, ମାନେ ନଣନ୍ଦ ହୁଅନ୍ତ ନ୍ତି ଯିଏ, ମୁଁ ତାଙ୍କ ପାଇଁ ବହୁତ କର୍ତ୍ତବ୍ୟ ପରାୟଣ ଥିଲି। ମୋର ସେ ସବୁ ମୋ ଭିତରେ ମାନେ ସାଂସାରିକ ଭାବନା ଆସିନି। କିଏ ପର ଆପଣା କଣ ମୁଁ ଜାଣିନି?
ଆଜ୍ଞା, ଆଜ୍ଞା, ନାଇଁ ନାଇଁ ଆପଣଙ୍କ ସହିତ ଯେତିକି ସମୟ ତ ମୁଁ କଥା ହେଲି, ମୁଁ ଏତିକି ତ ବୁଝିପାଇଲି! ଆପଣ ବହୁତ ସମ୍ ମାନେ ସ ସହଜରେ କାହାକୁ ନିଜର କରେଇ ନିଅନ୍ତି, ବହୁତ କମ ସମୟରେ।
ମୁଁ-ମୁଁ କରେ ଆଉ ନାମ ବି ନିଏ।
ସେଟା ତ ମଣିଷ ଚିହ୍ନିବାର ତ ଭୁଲ ମୁଁ ଉବି ବହୁତ କରି
ସେଇଥିପାଇଁ ମୁଁ ନିଜର ଭାବିଲି ବୋଲି, ଗୋଟେ ଉପଦେଶ ଦେଲି, ସମସ୍ତ ଏତ ସମାନ ନୁହଁନ୍ତି ଭଉଣୀ କିନ୍ତୁ, ମୁଁ ନିଜର ଭାବିଲି ବୋଲି କହିଲି। ଆପଣ, ଏବେ ସମୟ ଭଲ ଅଛି ରୁହନ୍ତୁ। କିନ୍ତୁ ଯେତେବେଳେ ବି କିଛି ଆପଣଙ୍କୁ କେବେ ବି ହୁଏ, ଆପଣ ସେ ଜାଗାରୁ ଦୂରେଇ ଯିବେ। ବନ୍ଧୁ ହିସାବରେ ଯିବେ।
ନିହାତି ନିହାତି ମୋର ବି ଯୋଉ ମୁଁ କାର୍ଯ୍ୟ ଟା ମାନେ ଯୋଉ ସଂସ୍ଥାଟି ମୁଁ ଏବେ ଗଠନ କରିଛି ସେଥିପାଇଁ ବି ମୁଁ ତାର ଏବେ ସେଠିକାର ଟିକେ ମାନେ ପରିବେଶ ମୁଁ ଏବେ ଆଉ ଥରେ ଚେଞ୍ଜ କରିବା ପାଇଁ ଚାହିଁବି ଆଉ ଗୋଟେ ସେଥିପାଇଁ ଆଉ ଗୋଟେ ଘର ବି ମଧ୍ୟ ମୁଁ ଦେଖଉଛି କାରଣ ନିଜେ ନ ରହିଲା ବେଳକୁ ସବୁ ପ୍ରକାର ଆମର ସୈଳଶ୍ରୀ ବିହାରପୁର ନ ଦି ଆମର ଚନ୍ଦ୍ରଶେଖର ପୁର ସାଇଟ ସାଇରେ କ ଏବେ କି କ କଣ ହଉଛି କି ଭଉଣୀ ଯଦି ନିଜେ ସେ ସଂସ୍ଥା ଟା ଖୋଲିଛ ନା ଯଦି ନିଜେ ସମୟ ନ ଦେଇ ପାରିବ ତାହାଲେ ସବୁ କିଛି ଅସୁବିଧା ହେଇଯାଉଛି। ଯୋଉମାନେ ଆସିକି ରହୁଛନ୍ତି ସେମାନଙ୍କୁ ଭରସା ରେ ଛାଡିକି ମଣିଷ ଅସୁବିଧାର ସମ୍ ମାନେ ସମ୍ ମାନେ ଶ୍ ସମ୍ମୁଖୀନ କରିବାକୁ ପଡୁଛି ସେଥିପାଇଁ ସେଇ ସବୁ
ନିହାତି ନିହାତି ଆପଣ ଫାଷ୍ଟ ଶରୀରର ଧ୍ୟାନ ଦିଅନ୍ତୁ। ନିଜର କର୍ମକ୍ଷେତ୍ର ବି ଧ୍ୟାନ ଦିଅନ୍ତୁ। ସମସ୍ତଙ୍କ ଭରସାରେ ଆପଣ କେବେ ରହିବେନି କାହିଁକି ନା ଦୁ ଦୁନିଆରେ ଆସିଛନ୍ତି ଏକା ଯିବେ ଏକା ସେଇ ଜିନିଷ ଟାକୁ ଆପଣ ମନେ ରଖିକି
ନିହା
ଡୂ ୟୋର ଡିଉଟି ଗୋଟେ ହଁ ଇଂଲିଶ ରେ ଗୋଟେ ୱାର୍ଡ ଥାଏ ଡୁ ୟୋର ଡିଉଟି ଫାଷ୍ଟ ତମେ ତମ କର୍ତ୍ତବ୍ୟ କର ପ୍ରଥମେ। ଆଗକୁ କଣ ହବ ଭଗବାନ ସେଠ
ସେଟା ତ ପ୍ରଭୁ ଜଗନ୍ନାଥ ଜାଣିଛନ୍ତି ନିହାତି ଆପ ଆପଣଙ୍କ ସତରେ ଭଉଣୀ ଆପଣଙ୍କ ସହିତ କଥା ହେଇ ଆପଣଙ୍କର ଯୋଉ ପଦ ଦିପଦର ମାନେ ଉପଦେଶ ତ କହିବିନି ଯୋଉ ଆପଣଙ୍କର ନିଜର ଭାବିକି ଯୋଉ ପଦେ କଥା କହିବାଟା ମାନେ ହୃଦୟକୁ
ମୁଁ ନିଜେ ଯୋଉଟା ମାନେ ଅଙ୍ଗେ ଲିଭେଇଛି ତ ମତେ ଲାଗିଲା କି ତମେ ବି ସେଇ ଜି ଜିନିଷଟା ମାନେ ସାମ୍ନା ନ କର
ପ କାମୁଡିଛି
ହୁଁ ହଁ ତମେ ଯୋଉ କଥା ଗୁଡା କହୁଛ ମୋ ସହିତ ତ ସେ ଦିନ ଥିଲା ସେମିତି ଥିଲା କିନ୍ତୁ ଏବେ ହେଇଯାଇଛି ମୋ ଭାଇ ମୋ ଭାଇ ବହୁତ ଭଲ। କିନ୍ତୁ ମୋ ଭାଇର ଭାଉଜ ଆସିବା ପୂର୍ବରୁ ଭଉଣୀ ମୁଁ ନିଜେ ମାନେ ମାନିକି କହୁଛି ମୁଁ ବନ୍ଧୁ ହିସାବରେ ଆସିବି ତା ପାଖ ଛାଡ଼ି କେବେ ରହିବିନି କାହିଁକିନା ମୁଁ ବି ମୋ ନଣନ୍ଦକୁ ମୋ ଜୀବନଠୁ ଅଧିକ ଭଲ ପାଉଥିଲି ମୁଁ ପର ହା ଆପଣ କଣ ଜାଣିନଥିଲେ କିନ୍ତୁ ମୋ ଜୀବନରେ ଏମିତି କିଛି ଜିନିଷ ଦେଖିଦେଇଛି ଯେ ମାନେ ମତେ ମୋ ଆଖି ମାନେ ଯେମିତି କୁହନ୍ତିନି କି ଆଖି ଖୁଲିଗଲା। ମୁ ଅନ୍ଧ ଥିଲି ମୋର ଆଖି ଖୁଲି ଯାଇଛି ସେଟା
ନିହାତି ଏମିତି କିଛି ସମସ୍ୟା ମଣିଷକୁ ଆସିଲେ ଏମିତି କିଛି ଇଏ ଦେଖ ଥିଲା ପରେ ନ ଚାହୁଁଥିଲେ ବି ବଦଳି ଯାଆନ୍ତି।
ହଁ ମୁଁ ବଡ୍ ମୁଁ ବଦଳିିନି କିନ୍ତୁ ମୁଁ କିଛି ଦିନ ପାଇଁ ଅଭିନୟ କରୁଛି ଯେ ଭଗବାନ କେତେ ଯେ ମାନେ କେତେ କରିଲେ ଭଗବାନଙ୍କୁ ଖୁସି ଲାଗୁଛି। ଆଉ ସେଇ ଲୋକ ବି କେତେ ସ୍ୱାର୍ଥପର ଦେଖନ୍ତୁ ପିଲା ବେଳେ ଥିବେ ସରିଲେ ନ ମାନେ ସାଇଡ ହେଇଯାଉଛନ୍ତି। ସେଇଟା ହଉଛି କଷ୍
ଛାଡନ୍ତୁ ଭଉଣୀ ଏ ତ ହଉଛି କଳି ଯୁଗ। ଏଠି କେହି କାହାର ବି ନିଜର ନୁହଁ ନିଜ କର୍ମ କରି ଚାଲନ୍ତୁ ଫଳ ତ ଭଗବାନ ନିହାତି ଦେ
ଆଗକୁ ନୋବୁ। ମୁଁ ତ ସେଇଆ ଭାବିଛି ମୋ ଭଲ କର୍ମ ହିଁ ମତେ ଆଗକୁ ନବ। ମୁଁ ସେଇ ଜିଦିରେ ହିଁ ବଞ୍ଚିଛି।
ଙ୍କୁ ଆଗକୁ ନେଇଯିବ। ଠିକ ଅଛି ଭଉଣୀ ନିହାତି ଭଉଣୀ ଆପଣ ଯେତିକି କଥା କହୁଛନ୍ତି ଆପଣ ବହୁତ ଭଲ ମଣିଷଟିଏ
ତମେ ବି ମଧ୍ୟ ବହୁତ ଭଲ ମଣିଷ ମୁଁ ତମ ସହିତ କଥା ହେଇକି ଜାଣିପାରୁଛି ତମେ ବି ପୁରା
ବିଚାର କରିବୁ ଜଲ୍ଦି